ହାଲୋ ହଁ ହ୍ୟାଲୋ
ହଁ ଦେଇ ଜୟଗୁରୁ କଣ କରୁଛ?
ଇଏ ଯୋଉ ଖାଇକି ବାସନ ଧଉଥିଲି
ହଁ ଆଉ କଣ ଆଇଟମ କରିଥିଲ?
ଏ ତ ପଖାଳ ପଖାଳ ହଉଛି ଆଜି ଗୁରୁବାର ଗୋଟେ ଶାଗ ଭାଜିଥିଲି ଦିଟା
ହଁ
ଓ ବଡ଼ି ଦିଟା ଚୁରିଥିଲି
ହଁ
ଆଉ ଆମ୍ବ ଖାଇ ଆ ଖାଇଲେ ଆଉ ଲୋକ ଆଉ
ହଁ ଆଉ ଏଇ ପଖାଳ ଭାତକୁ ତ ଶାଗ ଭଜା ବଡିଚୁରା ଭଲ ଆଉ
ହୁଁ
ହୁଁ ଆଉ ମୁଁ ଆମ ପିଲାମାନେ ବି ସେଇଟା ଭଲ ପାଆନ୍ତି ଖାଇବାକୁ ସେ ବଡ଼ିଚୂୁରା ଶାଗ ମୋର ତ ପ୍ରିୟ ଶାଗ ଖରଡ଼ା ଆଉ। ହଁ ଆଉ। ଏବ ବର୍ଷ ରଥଯାତ୍ରା କୁ ଆସିବ ଆମ ଆଡେ ଭଲ ରଥଯାତ୍ରା ହଉଛି
ହୁଁ
ହଁ ଭଲ କରିବେ ଆମର ମନ୍ଦିର ନୂଆ ତୋଳା ହଉଛି। ଆଉ ବାଇଶ ପାହାଜ ତିଆରି ହେଇଛି ସେଠିକି ଯିବାକୁ ଉପରକୁ ଆଉ ଆସିବ
ହଉ ହଉ ଦେଖିବା ଯିବା।
ହଁ ଆସିବ ରହିବ ଭୋଜି ଭାତ ବଢ଼ିଆ ହଉଛି ନଅ ଦିନ ଯାକ ଆମର ଏଠି ଭୋଜି ଭାତ ସବୁ ହଉଛି। ତାପରେ ବାହୁଡ଼ା ଦିନ ଭଲ ହେଇକି ଭୋଜି ଭାତ ଆହୁରି ବହୁତ ଆଇଟମ କରିକି କରୁଛନ୍ତି ହଁ ଆଉ ବାହୁଡାରେ ସମସ୍ତେ ଯାଉଛନ୍ତି ରଥ ପାଖକୁ ଦ ଦୌଡ଼ି ଟାଣୁଛନ୍ତି ରଥ ଟାଣୁଛନ୍ତି ଆଉ ଭଲ ଇଏରେ ହଉଛି ଆଉ ଆସିବ ରହିବ ଦେଖି ଦୁଖାଇକି ଯିବ ଆଉ
ହଉ ମୁଁ କଣ ଏକ ଯିବି କି ଆମ ପରିବାର ଯିବୁ ନା?
ହଁ ହଁ ସମସ୍ତେ ଆସିଲେ ଭଲ ନା ସମସ୍ତେ ଆସିବେ ଏଠିକି ଭଲ ମଜା କରିବା ଟିକେ ଆଉ ସମସ୍ତେ ମତେ ଆସିଲେ ଭଲ ଲାଗିବ। ଆଉ ଏଠି ଆମ ଗାଁ ପାଖରେ ବି ଆହୁରି ଏଁ ଗୋଟେ ଜାଗାରେ ଶିବ ମନ୍ଦିର ଏମିତି ପ୍ରଚିଷ୍ଟା ହଉଛି ଯେ ଏଠି ସେମିତି ବଢ଼ିଆ ହଉଛି ପୁରା ଯାତ୍ରା ପୁରା ମୀନା ବଜାର ସେ ଦୋଳି ଫୋଳି ସବୁ ପଡୁଛି ବହୁତ। ତୁ ବଢିଆ ବାଗରେ ହଉଚି ସବ ବୁ ଲୋକ ଯାଉଚନ୍ତି ସବୁଆଡ଼ୁ, ଆସିଲେ ବି ସିଆଡ଼େ ଟିକେ ଯିବା।
ହଉ ଯିବା।
ହଁ, ଆଉ ଅଁ, ଝିଅ ଆସି ନାହାନ୍ତି?
ଝିଅ ରଜକୁ ଆସିଥିଲା।
ଓହୋ, ତୋମ ଆଡେ ରଜ ତ ଭଲ ହଉଚି ଶୁଣୁଥିଲି।
ହୁଁ, ଆମ ଆଡେ ରଜ ମହୋତ୍ସବ ହଉଚି।
ହଁ ଆମର ବି ଏଠି ସେମିତି ହଉଛି। ଏଠି ବି ଝିଅମାନେ କରୁଛନ୍ତି, ମୋ ଝିଅ ବି ସେଥିରେ ମିଶିଛି। ଆଉ ସେ ଠି ରଜ ମହୋତ୍ସବ ତାଙ୍କର ଦି ବର୍ଷ ହେଲା କରୁଚନ୍ତି। ଦି ବର୍ଷ ହେଲା, ଏଇ ବର୍ଷ ତ ଟିକେ ବେଶୀ ଭଲସେ କରିଛନ୍ତି ଆଉ। ଆଉ
ଆମର ବି ଏଠି ସେମତି ମହୋତ୍ସବ ହଉଛି। ସବୁ ଝିଅ ଝିଆଣି ଏ ସବୁ ଆସଛନ୍ତି। ଏଇ ଯୋଉ ଗରମ ତ ହେଲା ସେଇଥିପାଇଁ ବେଶୀ ଲୋକ ଟିକେ ଏ ଯାଉଛନ୍ତି। ଝିଅକୁ ଜଇଁ, ନାତି ସମସ୍ତେ ଆସିଥିଲେ। ଉଁ, ତାଙ୍କ ପାଇଁ ଡ୍ରେସ୍ ପଟା ସମସ୍ତଙ୍କ ପାଇଁ କରାହେଲା। ଆଉ ସବୁ ନା ସେଠି ଯାଇ ନାଚ କୁଦ ସବୁ ଝିଅ ମାନେ ସବୁ କଲେ।
ହଁ।
ମୁଁ ଖାଲି ନାତିକି ଧରିକି ବସିଲି ଆଉ।
ହଁ। ହଁ ଏଠି ବି ଆମର ସେମିତି ହଉଥିଲା। ଆଉ ରାତିରେ ତାଙ୍କର କେତେ ଉଁ, ଦିନରୁ ତ ଷ୍ଟାର୍ଟିଂ ଦି ଦିନି ପୁରା ବର୍ଷ ଷା ହେଲା କିଛି କରିପାଇଲେନି। ଆଉ ଥାର୍ଡ ଦିନ ଶୀଘ୍ର ଟିକେ ଆରମ୍ଭ କଲେ। ଏଇ ଗୋଟେ ଦିଟା ବେଳୁ ଆରମ୍ଭ କଲେ ତାଙ୍କର ମ୍ୟୁଜିକ୍ ଚିଆର କଲେ। ତାପରେ ଉଁ, ଏଠି ଗୁପଚୁପ ସିଏ କଣ ପ୍ରତିଯୋଗିତା କଲେ ତାଙ୍କର। ଖାଇକି ଫେର ଏଇଠୁ ଗୀତ ନାଚ କଲେ ଏଠିକି ସନ୍ଧ୍ୟାବେଳୁ ଆରମ୍ଭ କରିଦେଲେ। ସନ୍ଧ୍ୟା ବେଳୁ ଆରମ୍ଭ କରିକି ଦଶଟା, ଏଗାରଟା, ବାରଟା ଭିତରେ ଶେଷ କରିଦେଲେ ଆଉ। ଆଉ ଦି ଦିନି ପୁରା କିଛି କରି ପାଇଲେନି ଛୁଆଗୁରା।
ହଁ ତୋମର ତାହେଲେ ଭଲ କରୁଛ ତ।
ହଁ ସେଠି ସେମାନେ କରୁଚନ୍ତି। ଆ ସବୁ ବୋହୂମାନେ ବି ଯାଉଚନ୍ତି। ଝିଅ ସବୁ ଝିଅମାନେ ବି ଶାଶୁ ଘରୁ ତାଙ୍କ କୁ ନିମନ୍ତ୍ରଣ କରିକି ଆଣୁଚନ୍ତି, ଜଇଁ ଝିଅ ଛୁଆ ପିଲା ସବୁ ଆସଚନ୍ତି। ଆଉ ଛୁଆଙ୍କ ଙ୍କର, ଛୁଆ ବୋରିଙ୍ଗ ହେବେ ବୋଲି ଛୁଆଙ୍କର ଗୋଟେ ମ୍ୟୁଜିକ୍ ଚେୟାର୍ କରୁଚନ୍ତି। ଫେରେ ସ୍ତ୍ରୀ ଲୋକଙ୍କର ଗୋଟେ କରୁଚନ୍ତି। ଫେରେ ସେ ଝିଅ ମାନେ ଯୋଉ ସବୁ ଝିଅ ଅଛନ୍ତି ତାଙ୍କ ମାନଙ୍କର ସେମାନେ ଗୋଟେ କରଛନ୍ତି। ତାପରେ ଗୀତ, ନାଚ ବି ଡ୍ୟାନ୍ସ ଫେରେ ଛୋଟ ଛୁଆଙ୍କଠୁ ଆରମ୍ଭ କରି ତାଙ୍କର ବଡ଼ ଛୁଆ ଯେତେ କରୁଚନ୍ତି। ଆଉ ପ୍ରାଇଜ୍ ବି ରଖିଚନ୍ତି। ପ୍ରାଇଜ୍ ଛୋଟ ଛୁଆ ମାନଙ୍କୁ ପ୍ରାଇଜ୍ ନ ଦେଲେ ତାଙ୍କ ମନ ଇଏ ହବ, ସେଥିପାଇଁ ପ୍ରାଇଜ୍ ବି ଦଉଚନ୍ତି। ଆଉ ଗାଁ ର ମୁଖିଆ ମୁ ଖିଆ ଲୋକଙ୍କୁ ଡାକିକି ଆଣିକି ତାଙ୍କର ଫିତା କଟଉଚନ୍ତି। ସେ ଭଲ କରୁଚନ୍ତି।
ଆଚ୍ଛା।
ଆଉ ତୋମର କେମିତି କଣ କରୁଚନ୍ତି?
ଆମ ଖାଲି ସେଇ ମହୋତ୍ସବ ହଉଛି। ଛୁଆମାନେ ଯୋଉ ଗୀତ ପ୍ରତିଯୋଗିତା କରୁଚନ୍ତି। ଆଉ ନାଚ ବି କରୁଛନ୍ତି।
ହଁ!
କବାଡ଼ି ଝିଅ ମାନେ କବାଡ଼ି ଖେଳୁଚନ୍ତି।
ଆଉ ସେଇ ଯଉ ମ୍ୟୁଜିକ୍ ଚିୟାର ବି କରୁଚନ୍ତି। ସବୁ ପୁଚି ଖେଳ ହଉଚି।
ହଁ!
ହୁଁ
ଏଠେ ବି ଆମକୁ ଡ଼ାକୁଥିଲେ। ମୋ ଝିଅ କ--ଲା ମାମା ତୁ କିଛିରେ ଭାଗ ନବୁ। ମୁଁ କଇଲି ଯଉ ଗରମ ହଉଚି ମୁଁ ତ ସମା ମୁଁ ଏରାରେ କିଛି ଭାଗ ନେବିିନ ତ। ଆଉ ସ୍ତ୍ରୀ ଲୋକ, ଯଉମାନେ ପାରିବେ। ର୍ମରେ ବୁଲି ପାରୁଚନ୍ତି, ସେମାନେ ତାଙ୍କର ସବୁ ଭାଗ ନେଇଥିଲେ। ବୁଲାବୁଲି କରିକି, ସେ ମ୍ୟୁଜିକ୍ ଚେୟାର ଖେଳିଲେ, ଗୁପ୍ଚୁପ୍ ଇଏ ଆମେ ତ ଖାଇବୁନି କି ଖେଳିବୁନି। ମୁଁ କଉଠିକି ଯାଇନି, ଝିଅ ଯାହା ତା'ର କରିଚି। ଆଉ ଦିନ ଟେ ପୁରା ଗାଁ ଲୋକଙ୍କୁ, ସମସ୍ତି ଙ୍କି ଭୋଜି ଦେଲେ। ଆଉ ସେଇଦିନ ଝିଅ ମାନେ ଡ଼ାକି ଆସିଲେ ବୋଲି। ଖରାପ୍ ଭାବିବେ ବେଲି ଖାଲି ଯାଇଥିଲି। ଆଉଁ ତା'ପରେ ମୁଁ ଯାଇନି ତ। ଗରମ୍ ତ ଯାଇ ହଉନି। ଫେରେ ପୁଅ ଆସିଚି, ଟିକେ ଛୁଆଟା ଆସିଚି ପିଠାପଣା ଟିକେ। କରିବାକୁ ମୁଁ କଇଲି ନାଇଁ। ଆଡ଼େ ଗଲେ ଆଉ ଇଆଡ଼େ କରି ପାର୍ବନି, ବେଶୀ ଯାଇନି।
ରଜରେ କ'ଣ ପିଠା କର୍ ଥିଲ?
ହଁ ମୁଁ କରି--ଲି, ଆଗେ ଇଟିଲି ତର୍କାରୀ ପୁଅ ଟିକେ ଭଲ୍ ପାଏ ତ। ଇଟିଲି ତର୍ ତର୍କାରୀ କର୍ ଦେଲି, ତା'ପରେ ବରା ଦିଟା ଛାଣିଲି। ଆଉ ତା'ପରେ ସେଦିନ ଫାଷ୍ଟେ ଦିନ ତ ଆଇଁଷ ଟିକେ ଇଏ। ପୁଅ ଟିକେ ତା'ର ଆଇଁଷ ଭଲ ପାଏ। ଏ ମଟନ ଆଣିଥିଲା, ତା'ପରେ ଚିକେନେ ଆଣିଥିଲା, ସେ ମଟନ କଲି। ଫେରେ ଚିକେନେ କଲି, ଭାତ କଲି, ସେ ସବୁ ଖାଇଲେ। ରାତି କି ଚକୁଳି ପିଠା କର୍ ଦେଲି, ସେଇ ମଟନ୍ ଚିକେନେ ରେ ଖାଇଲେ। ଆଉ ତା ଦିନ, ସୁଜି କାକରା କଲି ବରା କଲି। ଆଉ ତା'ର୍ ଦିନ ଆମେ ଟିକେ ପଳେଇଲୁ। ଲାଷ୍ଟେ ଦିନ ମୋ ଭଉଣୀ ରିକା ଟିକେ କହିଲେ, କହିଲେ ଦେଇ ଆସେ ଟିକେ ଯିବା। ଜଗନ୍ନାଥ୍ ମନ୍ଦିର ବୁଲି। ଆଉ ସେ ପଳେଇଲୁ, କହିଲା--ସ୍କୁଲୁ। ଖୋଲିବ ସତର୍ ତାରିକରେ। ଆଉ ଆ ବୁଲିକି ଟିକେ ପଳେଇ ଆସିବା, ସବୁ ବଉଣୀ ଆମର ଦାଦା, ବଡ଼-ପା ଆମେ ପାଞ୍ଚ ଭଉଣୀ। ଆ ପାଞ୍ଚ ଭଉଣୀ ଯାକ, ଟ୍ରେନେରେ ପଳେଇଲୁ। ଆଉ ପୁଅ ତ ଆସ୍‌ତିଲା, ପୁଅ ବାହାରେ ଅଛି। ପୁଅ ବ ଥରେ ଆସେ, ପୁଅ ଆସ୍‌--ଲା ସାଙ୍ଗ ହେଇକି। ପଳେଇଲୁ, ହିଆଡ଼େ ଟିକେ ଜଗନ୍ନାଥ ମନ୍ଦିର ବୁଲି ବୁଲାକି। ସିଆଡ଼େ ଟିକେ ଆସିଲୁ, ଦି ତିନ୍‌ ଦିନ୍‌ ରହିକି। ଆଡ଼େ ଆସିଲୁ ଆଉ, ତା'ପରେ ଏବେ ତ ଆମର ରଥ--ତ୍ରା। ଠେ ହବ, ତା'ପରେ ଏଠି ବି ଭଲ ଆମର ହବ। ସେକର ଦିଟା ସାଇ ଆମ୍ର। ସେକର ସାଇ ବାହୁଡ଼ା ଟା ହୁଏ, ଏପଟ ସାଇରେ ଗୁଣ୍ଡିଚା ହୁଏ। ଗୁଣ୍ଡିଚା କୁ ଆମର ଠାକୁର ଆମ ଆମ ସାଇରେ ହଉଚି ମାଉସୀ ମା ମନ୍ଦିର। ଆମ ସାହିକି ଠାକୁର ଆସିବେ ଆମର ଯୋଉ ଆସିବେ ଆଠ ଦିନି ନଅ ଦିନି ଯାକ ନଅ ଦିନି ଯାକ ଆମର ଠାକୁରଙ୍କର ଖା ସବୁ ରନ୍ଧା ହବ ଭୋଗ। କରାହବ ସବୁ ଗାଁ ଡାଙ୍ଗ ଯିଏ ଯୁଆଡୁ ଆସିବେ ଖାଇବେ। ଆମ ସାହିରେ ସମସ୍ତେ ଏମତି ପଇସା ସବୁ ଭାଗ କରିକି ଦବୁ ଭାଗ କରିକି ଦେଇକି ଉଁ ଦିନେ ଦିନେ ଦି ଟା ଉଁ ଦି ଘର ତିନି ଘର ଏମତି ମିଶିକି ଭୋଜିଟା ଦବୁ ଏମତି କରିକି ଆମର ନଅ ଦିନି ଯାକ ବଢିଆ ବାଗରେ ହୁଏ ଆଉ ଖୁସି ବି ଲାଗେ। ଆଉ ବାହୁଡା ଦିନ ଆମକୁ ବୋହୁତୁ ଦୁଃଖ ଲାଗେ ଆମ ସାହିଟା ପୁରା ଶୁନଶାନ୍ ହେଇଯାଏ। ସେକର ସାହିରେ ସେଦିନ ଭୋଜିଟା ହୁଏ ଆଉ।
ହୁଁ
ଆଉ ତମେ ଆସିଲେ ଦେଖିବ କେତେ ବଢିଆ ହଉଚି। ତମେ ଦେଖିଲେ ତ କହିବ ମୁଁ ସବୁ ବର୍ଷ ଆସିବି ଆଉ।
ଓ ହଉ ଦେଖିଆ କଣ ଯିବା ଗୋଟେ ଆଉ ଯିବା କଣ ଆ ଗୁଣ୍ଡିଚା ବାହୁଡା ଆଡକୁ ଯିବା ଗଲେ ଦେଖିବୁ ଆଉ। ଓ ଆଉଁ ଆଉଁ ବୁଲିବୁ ତମ ମନ୍ଦିର ସବୁ ଦେଖିବୁ।
ହଁ ସବୁଆଡେ ଦେଖେଇ ଦେବି ମୁଁ ନେଇକି ବୁଲେଇକି ଦେଖେଇ ଦେବି ଦେ ଖିବ ତାପରେ ଯିବ ଆଉ।
ହୁଁ
ଆଉ ତମ ଆଡେ କଣ ଆଉ କିଛି ପୂଜାପୂଜି ହଉନି।
ଆମର ତ ଖାଲି ସେଇ ରଥଯାତ୍ରା ହଉଚି ଆଉ ଅଁ ହନୁମାନ ଜୟନ୍ତୀ ଆମ ଆଡେ ଭଲ ସମ୍ ଭଲ ହୁଏ। ଅଁ ଆଁ ଅ ହଁ ହନୁମାନ ଜୟନ୍ତୀ ହୁଏ ଯୋଉ ସଂକ୍ରାନ୍ତି ପଣା ସଂକ୍ରାନ୍ତି କି।
ହଁ।
ହଁ ଆଉ ଦୋଡ। ଦୋଳ ପୂର୍ଣ୍ଣମ ମାରେ ଗାଁରେ ଭଲ ଆମ ଗାଁରେ ଭଲ ହୁଏ ଆଉ ମୁଁ ତାରେଣୀ ମାଙ୍କର ବି ହୁଏ ଏମତି ଛୋଟ ଛୋଟ ଇଏ ଯିନ୍ତି ଭ ହୁଏ ଆଉ ହଁ ଏଇ ସବୁ ହୁଏ ଗାଁ ଗାଁରେ ଗାଁ ଲୋକ ସବୁ ମିଶିକିରି ସମସ୍ତେ ମିଶିକି ଏକାଠି ହେଇକରି ସବୁ ସେ ଉଁ ମ ପର୍ବଗୁଡାକ ପାଳନ କରନ୍ତି।
ହୁଁ।
ହଁ ଆମର ହନୁମାନଙ୍କ ପାଖେରେ ଟିକେ ଅଧିକ ହୁଏ। ଆଉ ହଁ ସେଠି ପଣା
ଏ ରହୁଛି ଆଉ ଟିକେ ବେଳେ କରିବି ଆଉ।
ହ୍ୟାଲୋ।